ନମସ୍କାର ଆଉ ଆଜି ଆମ ଆଗରେ ବର୍ଣ୍ଣନା କରିବେ କି ଯେ କଣ ଖାଇଥିଲେ?
ହଁ ବର୍ଣ୍ଣନା କରିବି କଣ ଆଜି ସକାଳ ସାତଟାରେ ଉଠିଲି ହୁଁ ତାପରେ ବ୍ରସ କରି ନିଜ ନିତ୍ୟ କର୍ମ ସାରି ତାପରେ ଚା ଆଉ ଚୁଡ଼ା ଖାଇଲିି।
ଆଜ୍ଞା, ନିଶ୍ଚିନ୍ତ ଆଜ୍ଞା କୁହନ୍ତୁ?
ତାପରେ ଗା ଗାଧୁଆ ପାଧୁଆ ସାରି ତାପରେ ଠାକୁରକୁ ଠାକୁରଙ୍କୁ ଟିକେ ପ୍ରଣାମ କରି ତାପରେ ପଖାଳ ଭାତ ଆଉ ଆମ ଓଡ଼ିଆ ଘରେ ଆଳୁ ଭଜା ସମସ୍ତଙ୍କ ପ୍ରିୟ ଜାଣିଥିବେ। ଆଳୁ ଭଜା ଭାଜିକି ପଖାଳ ଭାତ ସହିତ ପଖାଳ ଭାତ ଆଉ ଆଳୁ ଭଜା ଖାଇଥିଲି।
ଆଜ୍ଞା।
ତାପରେ ଖରାବେଳର ରୋଷେଇ ପାଇଁ ଭାତ ଡାଲି ଆଳୁ ସିଝେଇ ଦେଇଥିଲି ଆଉ ଚକଟା ପାଇଁ ଆଉ ଶାଗ ଶାଗ ଭଜା ଆମ୍ବ ଏ ଏଇ ସବୁ
ଆମ୍ବ ଆମର ବାରି ବାରି ଆମ୍ବ ବାରି ଆମ୍ବ ଖାଇଥିଲେ ନା ଦୋକାନରୁ ଆଣିକି ଖାଇଚନ୍ତି?
ବାରି ଆମ୍ବ ମୋ ଦେଇ ଘରୁ ଆସିଥିଲା ଜଣେ ଦେଇଥିଲେ। ଉ, ମାନେ ଆମ ଘର ପାଖରେ ତାଙ୍କ ଦେଇ ମାନେ ଦେଇ ଘରୁ ଆସିଥିଲେ। ହଁ ମୋର ହେବେ ହିସାବରେ ବଡ ଦିଦି ତ ତାଙ୍କ ଘରୁ ଆସ ସିଥିଲା ସେ ଦେଇଥିଲେ ଆମ ଘରକୁ ଦିଟା। ତ ଆମ ଗାଁରେ ଜାଣିଥିବେ ଏ ଘର ପାଖରେ ଘର ଥିଲେ ତ ଯାହା ଘରକୁ ଯା ଜିନିଷ ଆସେ ସମସ୍ତେ ସମସ୍ତେ ଦିଆ ନିଆ କରନ୍ ତି।
ଆପଣ ଜୀବନରେ ଗଛ, ଆପଣଙ୍କ ଜୀବନରେ ସବୁ ଗଛ ସବୁ କଣ ଲଗେଇଚନ୍ତି? ଗୁ ଟେ ଆମ୍ବ ଗଛ ଲଗଉନାହାନ୍ତି। ଆମ୍ବ ଗଛ ଆମ ପାଇଁ ବହୁତୁ
ଆମର ଏଠି ଏତେ ଘ ମାନେ ସୁବିଧା ନାହିଁ ସେଥିଲାଗି ଆମ୍ବ ଗଛ ଲଗେଇନୁ। କିନ୍ତୁ ଆମ ଘର ଆଗରେ ଗୋଟେ ବେଲ ଗଛଟିଏ
ଆଜ୍ଞା ବେଲଗଛର ବେଲ ଗଛର କୋଉ ଉପକାରିତା ଟିକେ କହିବେ କି ତାର ପତ୍ର ଖାଇଲେ କଣ ସବୁ ହୁଏ? ପତ୍ର ତାର ଫଳ ଖାଏ ବେଲ ଫଳ କୁହନ୍ତୁ?
ସେଟା ଦେହ ପ୍ରତି ବହୁତ ଭଲ। ମାନେ ଯାର ଡେ ଗ୍ୟାଷ୍ଟିକ୍ ପ୍ରବ୍ଲେମ୍ ମାନେ କୌଣସି ଆଉ ଯାହା ବି ହଉ ବେଲ ପତ୍ର ମାନେ ଚୋବେଇ କରି ଖାଇ ପାଣି ପିଇଲେ ହଁ ସେଟା ଖାଇଲେ ପେଟ କମିଯାଏ। ତାପରେ ସେଥିରେ ଯୋଉ ଆପଣ ହଁ ବେଲ ଯୋଉ ଫଳ ଯୋଉଟା କୁହନ୍ତି ସେଟା ପଣା କରିପିଅନ୍ତି। ଆ ଖାସ୍ କରି ତାର ମହତ ଅଛି ଆମର ପଣା ସଂକ୍ରାନ୍ତିରେ ସେଟା ବେଲ ପଣା କରିି ପିଅନ୍ତି।
ଆଜ୍ଞା ବେଲପଣାରେ ସବୁ କଣ କଣ ପଡେ ଆପଣ ଜାଣିଛନ୍ତି?
ଆମର ବେଲ ପଣାରେ ବେଲକୁ ଫାଷ୍ଟ ମାନେ ପାଣିରେ ପକେଇ ତାକୁ ପୁରା ଚ କଟି ଦିଅନ୍ତି। ଛକଟିିକି ତାର ତାର ଯୋଉ ମଞ୍ଜିିଗୁରା ସବୁ ବାହାର କରିଦିଅନ୍ତି। ତାପରେ ତାକୁ ଛାଣି ତା ଦେହରେ ଯୋଉ ଫଳ ସବୁ ମାନେ କଣ ସେଉ ଅଙ୍ଗୁରୁ କମଳା ଉଁ, ଡାଳିମ୍ବ ଗୋଲମରି ଚ ଗୁଣ୍ଡ ସବୁ ଏମିତି ଇତ୍ୟାଦି ଇତ୍ୟାଦି ସବୁ ଜିନିଷ ପକେଇକି ତାକୁ
ଆଜ୍ଞା।
ହୁଁ, ପଣା ଉ, କରିକି ପିଅନ୍ତି ସେଟା ପେଟ ଥଣ୍ଡା ରଖେ ଆଉ।
ଆଜ୍ଞା, ଆଜ୍ଞା ଆଉ ସବୁ ଗଛର ଉପକାରିତା କଣ ଜାଣିଛନ୍ତି କି? ଆଉ ଆମର ସିଙ୍ଗଡାହାରପତ୍ର ସିଙ୍ଗ ସିଙ୍ଗଡ଼ାହାର ପତ୍ର ଜ୍ଵର ପାଇଁ କମିତି ଖାଆନ୍ତି ଆପଣ ସେ ପ୍ରଣାଳୀ ଜାଣିଛନ୍ତି?
ଆଜ୍ଞା ସେ ତାକୁ ଫୁ କଞ୍ଚା ବି ଚୋବେଇ ଖାଆନ୍ତି କିଛି ଲୋକ। ତ ତାକୁ ନହେଲେ ସିଝେଇକି ବି ଖାଆନ୍ତି, ସିଝେଇକି ଖାଇଲେ ଅ, ତାପରେ ଲବଙ୍ଗ
ଆଜ୍ଞା।
ଅନ୍ୟାନ୍ୟ ସବୁ ଗୁଜୁରାତି ଘରିକା ସ- ପକେଇକି ତାକୁ ମାନେ ଚା ଟାଏ ଉଁ, ଚା ଭଳି ଉଁ, ମାନେ ପିଅନ୍ତି, ମାନେ ଟିକେ ଗରମ ଗରମ ତୁଳସୀ ପତ୍ର, ତୁଳସୀ ପତ୍ର ସବୁ ଏଇ ସବୁ ଜିନିଷ ପକେଇ ତାକୁ କାଢା କରି ପିଇଲେ ମାନେ ଆପଣଙ୍କ ଯୋଉ ଛା ତିରେ ଯୋଉ କଫ ଜମାଟ ହଉଛି ସେଟା କମିଯାଏ। ଥଣ୍ଡା ଜର ଟିକେ ସେଟା ରା-ମାନେ କମେ।
ଆଜ୍ଞା ମୁଁ ଆମର ମୋର ଦେହଟି ବହୁତ ଖରାପ ଥିଲା ମୁଁ ଆମର ଆୟୁର୍ବେଦିକ ଡାକ୍ତରଖାନାରେ ମୁଁ ସେଠି ଏ, ମୁମ୍ ର- ରହି ଥିଲି ସେଇ ଆୟୁର୍ବେଦିକି ଡାକ୍ତରଖାନାରେ ଆମକୁ ସକାଳୁ ଦଶ ମୂଳ କାଢ଼ା ଦିଅନ୍ତି ଦଶଟା ଚେରର ମୂଳକୁ ପାଣିରେ ପକେଇ ଦି କପ ପାଣି ସେ ମୂଳ ସବୁ ହେଲା ଆମର ହଡ଼ା ବାଡ଼ା ଅଁଳା ବେଲପତ୍ର ଆଉ ସବୁ ବଣର ବିଭିନ୍ନ ଆୟୁର୍ବେଦିକ ଗଛର କାଠ ଚେର ସବୁ ମିଶ୍ରିତ ହେଇକି ତାକୁ ପାଣିରେ ଦି କପ୍ ପାଣିରେ ସିଝା ଯାଏ। ସିଝା ଯାଇକି ଗୋଟିଏ କପ୍ ହୁଏ ସେଇ କପ ର ପାଣିକି ଆମକୁ ଡାକ୍ତର ଦିଅନ୍ତି। ଦେଇ ଦିଅନ୍ତି ଆମେ ପିଉ ପିଇ ସାରିଲା ପରେ ଆମକୁ ବହୁତ ଖାଲି ପେଟରେ ପିଇଥାଉ ବହୁତ ଭଲ। ଭଲ ଲାଗିଥାଏ ପେଟର ସବୁ ପେଟର ଗଣ୍ଡଗୋଳ ଦୋଷ ସବୁ ବହୁତ କମି ଯାଇଥାଏ। ଏ ତେଣୁ ଆମକୁ ସେ ଡ ଡାକ୍ତର ଆସିକି ସବୁ ଆୟୁର୍ବେଦିକ ଜିନିଷ। ଖ ଶୌଚର ମୂଳି ଦବାକୁ ଯ ଦି ଦେଇଥାନ୍ତି ଆମକୁ ବହୁତ ଭଲ ଲାଗେ ସେଗୁଡା ସବୁ। ଖାଇଲେ ଆମ ଦେହ ସ୍ଵାସ୍ଥ୍ୟ ଭଲ ରୁହେ ଆମର ଆଜିକାଲି ଆୟୁର୍ବେଦିକ ଉପରେ ସମସ୍ତେ ଭରସା କଲେଣିି ଗଛର ସବୁ ଗଛର ମୂଳ ମୂଳ ଚେର କାଣ୍ଡ ସବୁ ବହୁତ ଉପକାର ଆପଣ ସାମାନ୍ୟ ଦୁବ ଗୋଟିଏ ଥିବ ଯେ ଦୁବରୁ ବି ବହୁତ ଅସାଧ୍ୟ ରୋଗ ସବୁ ଭଲ ହେଇଛି ଆ ଆପଣ କିନ୍ତୁ ଜୀବନରେ କିଛି ଗଛର ଲଗେଇଲେ ବହୁତ ଜୀବନ। ପରିବେଶ ସୁସ୍ଥ ରହିବ ଆ ଗେ ଆଉ ଆମେ ଅମ୍ଳଜାନ ନେଇପାରିବା ଗଛ ହଉଛି ବୃକ୍ଷ ହିଁ ଜୀବନ ଆପଣ ଜୀବନରେ କେତୋଟି ଗଛ ଲଗେଇଛନ୍ତି?
ମୁଁ ତ ଗଛ ଲଗେଇନି କିନ୍ତୁ
ଆଜ୍ଞା ନିଶ୍ଚିନ୍ତ ଆପଣଗ ଗଛ ଲଗେଇବାକୁ ଚେଷ୍ଟା କରନ୍ତୁ ଏବେ ଆମର ଆଷାଢ଼ ମାସ ଆସିଲାଣି ସବୁ ଯୋଉ ମଞ୍ଜି ସବୁ ରଖିଥାନ୍ତୁ ଯେମିତି କିି ଖଜୁରୀ ମଞ୍ଜି ଜାମୁ କୋଳି ମଞ୍ଜି ତା ତାଳ ମଞ୍ଜି ଆଜ୍ଞା। ନିଶ୍ଚିନ୍ତ ଆପଣ ସବୁ ଏଇ ମଞ୍ଜି କି ସଂଗ୍ରହ କରି ବିଭିନ୍ନ ସବୁ ଉ ବନ୍ଧ ବାଡରେ ସବୁ ମଞ୍ଜି ପକେଇକି ଗଛ ସବୁ ତିଆରି କରନ୍ତୁ ଆ ଆପଣ ସିନା ସେ ଗଛର ଫଳ ଖାଇ ପାରନ୍ତି ନହେଲେ ଆପଣଙ୍କ ପୂର୍ବ ପିଢ଼ି ପରବର୍ତ୍ତୀ ପିଢ଼ି ସବୁ ସେ ଖାଦ୍ୟକୁ ଖାଇବେ ସବୁ ସେ ଗଛର। ଫଳ ବହୁତ ଆନନ୍ଦିତ ହେବେ। ତେଣୁ ଗଛ ଜୀବନରେ ନିହାତି ଗୋଟେ ଦିଟା ଗଛ ଲଗାନ୍ତୁ ଅ
ହଁ ଲଗେଇବା କଥା ମାନେ ସୁବିଧା ମିଳିଲେ ଲଗେଇବୁ ଆଉ। ଆପଣ କେତେ ଗଛ ଲଗେଇଛନ୍ତି?
ଆଜ୍ଞା ମୋ ଜୀବନରେ ମୁଁ ବହୁତ ଗଛ ଲଗେଇଛି। ସେ ଗଛ ବି ମତେ ମୁଁ ଯୋଉ ଗଛ ଯୋଉ ଲଗେଇଛି ତା ଫଳ ବି ମଧ୍ୟ ମୋ ଜୀବନରେ ମୁଁ ଖାଇଛି। ଯେମିତି କିି ଆମର ନଡ଼ିଆ ଗଛ ଅ ମ ଆଉ ଲେମ୍ବୁ ଗଛ। ଅ ଆମର ତାଳ ଗଛ ଏମିତି ସବୁ ବହୁତ ଗଛ ମୁଁ ଲଗେଇଛି ଏବେ କାଲି ଆମଁ ଗୋଟେ ବର ବରଗଛ ଛୋଟ ବରଗଛଟି ଯାଇ ପୋତିଛି। ମୁଁ ଗୋଟାଏ ପଡିଆରେ ପୋତା ହେଇଛି।
ଆଜ୍ଞା।
ଆଜ୍ଞା ଆପଣ ବରଗଛର ଉପରେ କିଛି କହିବେ କି ବରଗଛ ଛାଇରେ ଆମେ ସବୁ କଣ କେମିତି ସବୁ ରହୁ ବର ଗଛ ଓହଳରେ ପିଲାମାନେ ସବୁ ଖେଳନ୍ତି।
ଏଁ ବରଗଛ ତ ଆମର ଏଠି ନାହିଁ କିନ୍ତୁ ଗୋଟେ ବରଗଛ ବଡ ବର ଗଛ ଅଛି ଆମ ଘରର ପଛପଟେ ସେଟାକୁ ଆମର ସମସ୍ତ ସେ ଯାଆନ୍ତି ମାନେ ଆମ ଗାଁର ସବୁ ମାନ୍ୟତା ଥାଏ ବରଗଛ ଯାଇ ପୂଜା କରନ୍ତି।
ଆଜ୍ଞା ବର ଗଛରେ ମା ଆବିର୍ଭୁତ ହେଇଥାନ୍ତି ବର ଗଛରେ ସିଏ ବହୁତ ପୁରା ବହୁତ ବଡ ହେଇଥାଏ ସିଏ ଆମକୁ ଛାଇ ଦେଇଥାଏ ତା ଓହଳରେ ପିଲାମାନେ ସବୁ ଦୋଳି ଖେଳିଥାନ୍ତି ଗଛର ପତ୍ରକୁ ଲୋକ ଜାଳେରି ରୂପେ ଜାଳିଥାନ୍ତି ଆଉ ଆପଣଙ୍କ ଗାଁ ଆମର ଏ ସବୁ ଗାଈ ଗୋରୁ ରଖିଛନ୍ତି।
ହଁ ଆମ ଗାଁରେ ସମସ୍ତେ ଅଧାରୁ ଅଧିକାଂଶ ଲୋକ ଗାଈ ଗୋରୁ ର କିନ୍ତୁ ତାପରେ ଆଉ ଅଧା ମାନେ ଅଳ୍ପ ଲୋକ ରଖିନାହାନ୍ତି କାହିଁ କି ନା ଦେହ ପା କାହାର ଖରାପ ଅଛି କିଏ କରି କରିପାରିବ ନ କରିପାରିବ ଯାହାର ସୁବୁ ସୁବିଧା ହଉଛି ସିଏ ରଖୁଛନ୍ତି ଆଉ।
ଆଜ୍ଞା ଆପଣଙ୍କର ଗାଈଗୋରୁ କେତେ ଟି ଅଛି କହିବେ କି?
ଆମର ମୁଁ ଆମର ଥିଲା ଗୋଟିଏ ଥିଲା ସେ ମୋ ବୋଉଙ୍କ ଦେହ ଖରାପ ହେଲା ଠୁ ଆମର ବିକି ଦେଲୁ।
ଆଜ୍ଞା।
ଏବେ ଆଉ ଏବେ ଆଉ ଆଣିନୁ ଯଦି କେବେ ସୁବିଧା ମିଳିବ ତେବେ ଆଣିବୁ।
କି ଆପଣ ଗାଈ ଗୋରୁ ରଖନ୍ତି ଗାଈ କ୍ଷୀର ଆମେ ଖାଇଲେ ବହୁତ ଦେହ ସ୍ଵାସ୍ଥ୍ୟ ଭଲ ରହିଥାଏ ତେଣୁ ଗୋ ଟିଏ ଗାଈ କିଣିକି ଆଣିକି ରଖନ୍ତୁ ଆଉ ଗାଈର ଗୋବରରୁ ମାନେ ଜାଳନି ରୂପେ ଗୁଣ୍ଡା ଘଷି କରି ରୋଷେଇ ବାସ କରିଥାନ୍ତୁ। ଆପଣ ସବୁ ରୋଷେଇ କଣ କଣ କରି ଖାଇବାକୁ ଭଲ ଲାଗେ?
ମତେ ସବୁ କିଛି ସାଧା ସା ଘରେ କଣ ଭାତ ଡାଲି ଆଉ ଆଳୁ ଭତା ସେଇଟା ହଉଛି ସମସ୍ ତାଙ୍କର ଓଡ଼ିଆ ଘର ଲୋକଙ୍କର ସମସ୍ତଙ୍କର ଭଲ ଖାଇବା।
ଆଜ୍ଞା।
ହଁ ଆଉ ଆଉ କଣ ସାଧାରେ ଜାହା ବି ଆମର ସବୁ ଓଡ଼ିଆ ଘରେ ଯୋଉ ଶାଗ ଭଜା ସମସ୍ତଙ୍କର ପ୍ରିୟ।
ନିଶ୍ଚିନ୍ତ ଶାଗ ସବୁ ବାଡି ଘରେ କଣ କଣ ଶାଗ ସବୁ ବୁଣ ଯାଏ ଟିକେ କହିବେ କି?
ଆ କୋଶଳା ଶାଗ ଆଉ ଛୋଇ। ଛୁଇଁଆ ପ୍ରାୟତଃ ହୁଏ ସବୁ ଗଡିଆ କରେ କରରରେ। ଆଉ କଣ?
ଆମର ଆମର ବି ମୁଁ ଗୋଟିଏ ପଟାଳି କୋଶିଳା ଶାଗ ଆମ ଏପଟେ ଖଡା ଶାଗ ଆଉ
କି ଆମର ଯେଉ କଣ ତ ଛୁଇଁ ଯେଉଁ ଗଛ ରେ ହୁଏ। ମାନେ ସଜନା ଛୁଇଁ ଛାଗ। ସେଇ ସାଗ ଗଛ ସେ ସେଟା ଦେହ ପ୍ରତି ବହୁତ ଭଲ ସେଇଟାକୁ କଞ୍ଚା ବି ଖାଆନ୍ତି। ସଜନା ଶାଗ ଅଁ ସେଟା ବ୍ଲଡ ପ୍ରେସର କଣ କମ
ନିଶ୍ଚିନ୍ତ ନିଶ୍ଚିନ୍ତ ଆମର ଉର୍ଦ୍ଧ୍ୱ ରକ୍ତଚାପ ହେଲେ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କର ଏଇନା ବର୍ତ୍ତମାନ କଣ କରିବେ ଆପଣ କହିବେ କି?
ବର୍ତ୍ତମାନ କିଛି ନାହିଁ ଏନା ସନ୍ଧ୍ୟା ବେଳ ଆସିଲା। ଧୂପ ଦିଆହବ ମୁ ଠାକୁରଙ୍କୁ ପ୍ରମାଣ ପ୍ରଣାମ କରିଵି।
ଆଜ୍ଞା।
ତାପରେ କଣ କରିବୁ ଆଉ
ନିଶ୍ଚିନ୍ତ ମୁଁ ବତ୍ ବର୍ତ୍ତମାନେ ଯିବି ଆମର କିଛି ପିଲାମାନଙ୍କୁ ନେଇକି ପାଠ ପଢ଼ିବା ପାଇଁ ପଢ଼େଇବି। ମୋ ପାଖରେ ଦୋଟି ପିଲା ପାଠ ପଢୁଛନ୍ତି ସେମାନେ ବହୁତ ଭଲ ପାଠ ପଢୁଛନ୍ତି। ତେଣୁ ଆପଣ ପିଲାମାନଙ୍କୁ କଣ ସବୁ କେମିତି କଣ ପାଠ ପଢ଼େଇ ପାରିବେ ପଢେଇ ପାରିବେ?
ମୁଁ ମୁଁ ପଢେଇ ପାରିବି କିନ୍ତୁ ତାଙ୍କୁ ମୁଁ ସେ ପାଠ କ ନ କଲେ ମୁଁ ତାଙ୍କୁ ମାରିବି। ମୁ ମାନେ ବାଡେଇବି ସେଥିଲାଗି ମୁଁ କାହାକୁ ଟିଉସନ୍ କରେନି।
ହଉ ଆଜ୍ଞା ଆପଣଙ୍କ ସାଙ୍ଗରେ କଥାବାର୍ତ୍ତା ହେଇକି ମତେ ବହୁତ ଭଲ ଲାଗିଲା।
ଆଜ୍ଞା ହଉ ରହୁଛି।